ହାଲୋ ଜୟ ଜଗନ୍ନାଥ ଦିଦି। ଏଇଠି ଆଉ ଘରେ ଏମିତି ରୋଷେଇ ଆଉ।
ରୋଷେଇ ବାସ ଚାଲିଛି ନାଇଁ?
ହଁ ଅଁ ସରିଲାଣି। ଖିଆପିଆ ଆରମ୍ଭ ହବ ପିଲା ସବୁ୍ ଟ୍ୟୁସନରୁ ଆସିବେ ନଟା ହେଇଗଲେ।
ହଁ ହଁ ଆଉ ସନ୍ଧ୍ୟାରେ ସବୁ ଟିଉସନ ଯାଆନ୍ତି
ସ ସାତଟା ରୁ ନଅଟା।
ଓ ହୋ ହଁ ଆମର ବି ଝିଅ ଟା ଯାଏ କିନ୍ତୁ ସେ ମାନେ ଟିଉସନ ଯୋଉଟା ଯାଏ ସେଟା ତିନିଟା ରୁ ପାଞ୍ଚଟା। ଆଉ ଏବେ ଆଉ ଗୋଟେ ଠିକି ଯାଉଛି ସେଟା ତାର ପିଚ ଲାଗିବେ ସିଏ ଟିକେ ପଢା ପଢି କରେ ତ ସେଥିପାଇଁ କି ଘରେ ଦିଟା ପିଲା ହେଇଯିବାରୁ ପଢୁନାହାନ୍ତି। ତାପରେ ରୁମ ଟିକେ ସଟ ପଡୁଛି
ଫ୍ୟାମିଲି ହେଲାଠୁ ପିଲାମାନେ ପଢି ପାରୁନାହାନ୍ତି ଖାଲି ସିଏ ତାକୁ ମାରୁଛି ତ ସିଏ ତାକୁ ମାରୁଛି ଏମିତି ଖାଲି ମରା କୋଟା ହଉଛନ୍ତି ପାଠ କଣ ପଢିବେ?
ତାପରେ କଣ କହିଲେ ମାନେ ଜଣେ ଯଦି ପଢୁଥିବ ଆଉ ଜଣେ ଇସାରା ଦେଇକି ତାକୁ ଡାକିଦବ।
ହଁ ହ ହ।
ସେମତି ପୁରା ସେମ। ଡାକିଦବ ହେଲା ତାପରେ ତାର ପଢାରେ ମନ ରହିବନି ସେ ଖାଲି ସାମ୍ନାକୁ ଅନଉଥିବ
ଇଏ ପା କହିବେ ଜଣେ ଯଦି ଶୋଇଲା କାଇଁ ସିଏ ତ ଶୋଉନି ସିଏ ତ ବୁଲୁଛି ତା ମାମା ତ କିଛି କହୁନି ସିଏ ତ ପାଠ ପଢୁଛି ମୁଁ ତ ମୁଁ ସିଏ ପଢୁନି ମୁଁ ଏଇ ନା କାଇଁ ପଢିବି? ତାଙ୍କୁ କାଇହିଁ ଏତେ ଅଳ୍ପ ପାଠ ଦେଇଛନ୍ତି ମତେ କାଇହିଁ ଏତେ ପାଠ ଦେଇଛନ୍ତି ଗୁରୁମା
ସେ ବେଶୀ ଛୋଟ ମାନେ ବେଶୀ
ମୁଁ କହିଲି ସିଏ ବଡ ପିଲା ବଡ କ୍ଲାସ ତାକୁ ଅଧିକ ପାଠ ଦିଆଯାଇଛି ଆଉ ତମ ଛୋଟ ତୁ ଛୋଟ ପିଲା ତମକୁ କଣ ପାଠ ଦିଏ ନାଇଁ ନାଇଁ ସେ କଥା ନାଇଁ ତାକୁ କାଇଁ ଅଧିକ ପାଠ ଦେଲା ମତେ କାଇଁ କମ୍ ପାଠ ଦେ ମାନେ ତାଙ୍କର ଭିତରେ କମ୍ପୟାର
ହଁ ସେ ଛୋଟ ପିଲାମାନେ ବେଶୀ କୋଶ୍ଚିନ୍ କରିବେ ପରା ଇଏ ବି ସେମିତିଆ ମୋର ମୋର ଛୋଟ ଛଟ ଟା ସେମିତି କହିବ ଦିଦି ତ କାହିଁକି ଶଉନି? ମତେ କାହିଁ ଶୋଇବାକୁ କହୁଛ ଦିଦି ତ କାହିଁକି ପଢୁନି? ଏମତି ପୁରା଼ ଲଥିବ ତାଙ୍କର ଆଉ ମୁଁ ଟିକେ ନ ଶୋଇଲେ ମୋତେ ଟିକେ ଭଲ ଲାଗିବନି ମାନେ ଦି ପହର ଟା
ଆ ସେ ମୁଁ ସେଇ ଦି ପରେ ଯେତେ କାମ ଥାଉ ପନ୍ଦର ମିନିଟ୍ କୋଡିଏ ମିନିଟ୍ ପଚିଶ ମିନିଟ୍ ହେଲେ ବି ଥେଷ୍ଟ ଟିକେ ନଗଡିଲେ ବହୁତ କଷ୍ଟ ଲାଗେ କାହିଁକିନା ଭୋର ଉଠିବାକୁ ପଡୁଛି। ନା ଭୋର ଉଠିବାକୁ ପଡୁଛି ଶୋଇଲାବେଳକୁ ରାତି ସାଢେ ବାର ଗୋଟାଏ। ପୁଣି ଉଠିଲା ବେଳକୁ ଚାରିଟା ପନ୍ଦର ସାଢେ ଚାରିରେ ଉଠିବାକୁ ପଡିବ। ଆଉ ତା ଭିତରେ ଖରା ବେଳେ ଟିକେ ରେଷ୍ଟ ନହେଲେ ବହୁତ କଷ୍ଟ ହଉଛି।
ଜଏଣ୍ଟ ମାନେ ମାନେ ଶାଶୁ ଶଶୁର ବି ଅଛନ୍ତି।
ସେ ଆମ ବାପା ବୋଉ ଅଛନ୍ତି ଆଉ ଆମେ ଫାମିଲି ସବୁ ଅଛନ୍ତି ମାନେ ଯା ଦିଅର ମୁଁ ବଡ଼ ସବୁ ଅଛନ୍ତି ଆଉ ପି ସି ଶାଶୁ ଦି ଜଣ ଅଛନ୍ତି ମ୍ୟାରେଜ କରିନାହାନ୍ତି ଅଛନ୍ତି ଦି ଜଣ। ହଁ ରହିଯାଇଛନ୍ତି ଦେହ ପା ଭଲ ନଥିଲା। ସେତେବେଳେ ହେଇପାରିଲାନି ଆଉ ଆରମ୍ଭରୁ ହଁ ହଁ।
ହୁଁ ହୁଁ।
ଆ ସେତେବେଳେ ବି କୁଆଡେ ଆର୍ଥିକ ଅବସ୍ଥା ମାନେ କହିବା କଥା ମାନେ ଶାଶୁ ଶଶୁର ଯେ ଭଲ ନଥିଲା। ମାନେ ଆଉ ପିଇସୀ ମାନଙ୍କୁ ସେମାନେ ଉଠେଇ ପାରଲେନି ହଁ ଯେହେତୁ ସେମାନେ ଦେଖିବାକୁ ଏତେ ଏତେ ସୁନ୍ଦର ନୁହନ୍ତି ସେଇ ଭଳିଆ ଟିକେ ବି ଇଏ କରିପାରିଲେନି ମାନେ ରହିଗଲେ ଆଉ ବୁଢ଼ି ହେଇଗ ଆମର ଅଛନ୍ତି ଆମ ପାଖରେ ଆଉ।
ହଁ ନାଇଁ ଯେହେତୁ ଗୋଟେ ଇଏରେ ଅଛି ଛନ୍ତି ଜଏଣ୍ଟ ହେଇକିରି ଯାହା ମାନେ ଖୁସି ଲାଗୁଥିବ ବି
ବହୁତ ଗହଳି ଅଉଛି ଖାଲି ମରା କୋଟା ହଉଛନ୍ତି।
ମର କଟା ହବ ତାପରେ ରୋଷ ରୋଷେଇ ବି ଆପଣ ମାନଙ୍କର ରୋଷେଇ କଲା ବେଳକୁ ସେମିତି ବହୁତ ଗ ଭଳି ମାନେ ବେଶୀ ବେଶୀ ସବୁ ହଉଥିବ ନା।
ଯୋଉ ବେଶୀ ହଉଛି ଖାଇଲା ବେକୁ ଅଟିବନି। କାଇ କହିଲେ ଯେତେ ରୋଷେଇ ହେଲେ ବଡ ଫାମିଲି ପୁଅ ପିଲା ଖାଉଛନ୍ତି କି ଏମାନେ ପୁଅ ପିଲା କହୁଛନ୍ତି ଆଉ ଟିକେ ତରକାରୀ ଦବା କି ଆମେ ଦେ ସ୍ତ୍ରୀ ପଛରେ ଖାଇଦବା, ଆମେ ଯେତେବେଳେ ଶାଶୁବୁ ଚାରି ଜଣଙ୍କ ସାଙ୍ଗ ହେଇକି ଗୋଟେ ଜାଗାରେ ଆମେ ବସିକି ଖାଇବୁ। ସମସ୍ତେ ଖାଇବେ ଆମେ ତା ସବୁ ଗୋଟେ ଜାଗା ବସିି ଖାଇବୁ ଆମେ ଖାଇବାରୁ ଟେ ଅଳ୍ପ ତରକାରୀ ଥିବ ମୋ ଶାଶୁା ଚିଡି ଚିଡି ହେବେ ତମେ ସବୁଙ୍କୁ ସବୁ ବାଢି ଦେଲ ତମେ ହଁ ଆଉ ଆମେ ଆଉ କଣ କରିବା। ଆଉ ବଡ ପରିବାର ହେଲେ ବି ସେଇୟଆ ହବ। ଆଉ ଶାଶୁଙ୍କ ଦେହଟା ବି ବହୁତ ଖରାପ ହେଇଗଲାଣି ଆଉ ଭଲ ନାହିଁ। ଆଉ ସିଏ ଚଲା ବୁଲା ଟିକେ କଥା ବୟସ ନାଇ ତାଙ୍କର ଅଣ୍ଟା ପ୍ରୋବ୍ଲେମ ବାହାରିଲା ଅଣ୍ଟା ପ୍ରବ୍ଲେ ବୋହୁ ତାଙ୍କୁ ମେଡିକାଲ ଦେଖେଇ ଇଏ କରି ସବୁ ଟ୍ରିଟମେଣ୍ଟ ବି କଲେଣିି ହେଲେ ତଥାପି ସେିଏ ଆଉ ଭଲ ରହୁନାହାନ୍ତି ଏଇଟା ବଡ ସମସ୍ୟା ଆମ ପାଇଁକା।
ସମସ୍ୟା ତାପରେ ଏମିତି ଜଣକୁ ଜଣ ପଢିଲା ବେଳକୁ କେତେ ଜଣ ପଢିଲେଣି ଘରେ
ଚାରିଜଣ ପାପି ସେମାନେ ଦି ଜଣ ଆଉ ଯୋଉ ଗୋଟେ ଶାଶୁ ଶଶୁର ଦି ଜଣ ଚାରି ଜଣ। ଜଣେ ଶ୍ୱଶୁର ଟିକେ ଷ୍ଟ୍ରଙ୍ଗ୍ ଅଛନ୍ତି ଶାଶୁ ବହୁତ କାମ କରନ୍ତି ବହୁତ ମାନେ ଶାଶୁ ହ୍ୟାଣ୍ଡେଲ କରନ୍ତି।
ହଁ।
ବହୁତ ଦୁଃଖରେେ ଆମ ଘରେ ଏତେବେଳେ ସେ କହନ୍ତି ତାଙ୍କ ଦୁଃଖ କଥା ଆମ ଘରେ ଗୋଟେ ଖାଇବା ପାଇଁ ନ ଥିଲା ମାନେ ସେତେବେଳେ ବାହା ହେଇକି ଆସିଲେ ଭାରି ଏଠି ମାନେ ଆମ ଶ୍ୱଶୁର କିଛି କରନ୍ତିନି। କିନ୍ତୁ ଖାଇବା ପାଇଁ ନଥିଲା ମାନେ କହିଲେ ମୁଁ ଆଠ ଦିନରେ ଥରେ ମାନେ ଚୁଲି ଲାଗେନି ଆମ ଘରେ। ମାନେ ଏତେ ଅସୁବିଧା ସିଏ ଗୋଟେ ଗାଈ ରଖି ସେ ଗାଈ କ୍ଷୀରରୁ ମାନେ ଇଏ କରି କରି ତାଙ୍କର ତିନିଟା ପୁଅ ହେଲା ସିଏ ବଢେଇ ଯାହା ହଉ ବର୍ତ୍ତମାନ ଘର ଦ୍ୱାର କରି ପିଲାମାନୋନ ବି ସବୁ ନିଜ ଇନକମ୍ କରି ନିଜ ପରିବାର ପୋଷୁଛନ୍ତି। ସେ ବହୁତ ମାନେ ଷ୍ଟ୍ରଗଲ କରି ସ ଯୋଉ ବହୁତ ପରିଶ୍ରମ କରିଥିଲେ ସେଇ ପରିଶ୍ରମ ଗୁଡା ବର୍ତ୍ତମାନ ତାଙ୍କ ଅଣ୍ଟା ରୁ ବାହାରିଲା ବହୁତ କାମ ସେ କେମିତି ରା ମୁଁ ବାହାଘରରେ ଦେଖିଛି ସେ କେବେ ରାତିରେ ସୁଅନ୍ତିନି ତ ଘଣ୍ଟେ ଦୁଇ ଘଣ୍ଟା ଯଦି ସୋଉ ଥିବେ ଶଉଥିବେ।
ହଁ ହଁ ହଁ।
ଗାଈ ଗୋରୁ ଲାଗେ, ତାକୁ କ୍ଷୀର ଦୁହ ତାକୁ ଦହି କର ତାକୁ ବି ତାକୁ ବିଇକି ଘଷି ପକା
ବିକାବିକି କରିକି ସେଆକୁ ସବୁ ଲୋକଙ୍କୁ ଘରେ ନେଇକି ଦଉଥିବେ।
ହଁ ହଁ ବ ବହୁତ ବହୁତ କଷ୍ଟ କରିଛନ୍ତି। ଆଉ ଏବେ ତ ରୋଗ ସମସ୍ୟା ଧଇଲା ଆମେ ବି ଆମେ ବହୁତ ନେଇ ଚେଷ୍ଟା କରୁ ବହୁଉ ଟ୍ରିଟମେଣ୍ଟ ବି କରିଛିୁ ନେଇ। ଆଉ କଣ କରିପାରିବେ ଯାହା ଥିବ
ଯାହା ଅଉଛି ଆଉ ଆମେ ଖାଲି ପଇସା ଖର୍ଚ୍ଚ କରିବା ନା ଆଉ ଦେଖେଇବା ସବୁଆଡେ ଆଉ।
ତାପରେ ପିଇସ ର ଗୋଟେ ସ୍କିନ୍ ପ୍ରୋବ୍ଲେମ ହଉଚ ଯେ ସିଏ ମାନେ ଦେହ ଯାକ ଚକ ପୁରା ଚକାଚକା ହେଇ ପୁରା ଘା ଭଳିଆ ହେଇଯାଉଛି ମାନେ ଏତେ ଜୋରେ ମାଡି ଯାଉଛି ଯେ ପୁରା ମାନେ ସିଏ ପୁରା ପାଣି ଦେଲା ଭଳିଆ ହେଲା।
ଯେମିତି କହନ୍ତି ସେଇଟା ଗୋଟେ ଆମ୍ବଳିପତି ମାନେ ଗୋଟେ ଇମଫେସ
ହଁ ହଁ ହଁ। ତାଙ୍କୁ ନେଇକି ଆଡମିସନ କରି ତାଙ୍କୁ ନେଇକି ମେଡିକାଲ ଡକ୍ଟର କହୁଛି ଆଡମିସନ ରଖ। ଆଡିମିସନ କରି ରହିବା ପାଇଁ ତାଙ୍କ ପାରେ କେହି ଲୋକ ନାହାନ୍ତି। ଡକ୍ଟରଙ୍କ ଗୋଡ ହାତ ଧରିକି ମୁଁ ମେଡିସିନ ନେଇ ଘରକୁ ଆଇଲି ଡକ୍ଟର କହିଲି ରାତିରେ ମେଡିସିନ ଖାଇଲା ହାଟ୍ଚୋକ ହେଇଯିବ ଆମେ ତମ ନାରେକେସ୍ କରିବୁ ଓଲଟା। ହେଲା, ଯାହା ହଉ ସିଏ ଏବେ ଟିକେ ଭଲ ଅଛନ୍ତି।
ହଁ।
ସିଏ ବି ଟିକେ ଭଲ ଅଛନ୍ତି। ଆଉ ଇଏ ଏବେ ଶାଶୁ ତ ଏମିତି ଅ ଅଛନ୍ତି, କଣ କରିବା ଭାବିଚି ଏବେ ଆଉ କାଲି ଆଡକୁ ଆଉ କୋଉ ମେଡିକାଲ ଚେନ୍ଚ କରିବି ବୋଲି ଦେଖିଆ କଣ ହଉଚି ବ୍ୟସ୍ତ ଅସ୍ତ ହେଲାଟୁ ଭଲଲାଗୁନି ଲୋକଟା ଖାଉନି ପିଉନି ବ୍ୟସ୍ତ ଅସ୍ତ
ହଁ ହଁ ହଁ ନିଶ୍ଚିନ୍ତ ଆଉ ଗୋଟେ ଲୋକ ମାନେ ଘରେ ଅସୁସ୍ଥ ଥିବ ଆମକୁ ବି ଭଲ ଲାଗିବ ନି। କିଛି ଗୋଟେ କାମ କରିବା ପାଇଁ ନା ଖାଇବାରେ ମନ କିଛି ବି ଭଲ ଲାଗି ବନି ଆମେ ଖାଲି କରିଦେଲେ କଣ ହବ? ହେଲେ ଆପଣ ସବୁ ସମ୍ଭାଳନ୍ତି ନାଇଁ?
ହଁ ଯେହେତୁ ଦୋକା ଦୋକାନଟା ପୁରା ଘରକୁ ଲାଗିଚି ତ?
ଓହୋ ପୁରା ଲାଗିଚି ନାଇଁ ମାନେ ସାମ୍ନାରେ ଦୋକାନ ଭିତରେ ଘର।
ହଁ ହଁ ତେଣୁ କରି ଆମେ ଯେତେବେଳେ ଥିବୁ ଆମେ ମାନେ ଯିଏ ଡାକିଲେ ଲୋକ କୁ ଆସିଲୁ ପଳେଇଲୁ ଏବେ
ହଁ ହଁ ହଁ ହଁ ସେପଟେ ଟିକେ ଭିତରେ ଦେଖୁଥିବ ଇଆଡେ କାହାକୁ ଗୋଟେ ବସେ
ହଁ ହଁ ହଁ ସେରେ ଆଉ ଘରେ ଅଛନ୍ତି ଯା ମାନେ ଅଛନ୍ତି ସେମାନେ ସବୁ କରିଦିଅନ୍ତି ଲୋକ ଆଇଲେ ସେମାନେ ଟିକେ ସମ୍ଭାଳି ଦିଅନ୍ତି।
ହଁ ହଁ ଯାହା ହଉ ବଢିଆ ସଂସ୍ଥା ଅଛି। ଏମତି ଖୁସି ହେଇକି ରହିଲେ ଭଲ।
ଆଉ କଣ କରିବାଆ ସବୁ ଯାକ ଗୋଟାଏ ଜାଗାରେ, ଆଉ ମାନେ ଜଣେ ଯଦି ରୋଷେ ରୁଷିକି ବି ରହିପାରିବନି।
ନାଁ।
ଆଜ୍ଞା ଆପଣଙ୍କର କଣ ସବୁ କେମିତି ଫ୍ୟାମିଲି?
ଆମର ବି ସବୁ ଆମେ ଚାରି ଭାଇ ମାନେ ଭାଇ ହରିକା ସବୁ ଚାରି ଭାଇ ବାପା ମା ଅଛନ୍ତି ଆଉ ମାନେ ହିସାବ ରେ କହିବାକୁ ଗଲେ ଗୋଟେ ଠି ଅଛୁ ଜବ କଲେ ତ ବାହାରେ ରହିବାକୁ ପଡିବ ନା। ହଁ ଏ ବାହାରେ ରହିବା ପଡ଼ିବ। ତାପରେ ଯେମିତି ପର୍ବପର୍ବାଣୀ ମାନଙ୍କର ହୋଉଚି ଯାନି ଯାତ୍ରା ହୋଉଚି ସବୁ ଗୋଟେ ଜାଗାରେ।
ହୁଁ ଏକାଠି ହୋଉଚୁ ସମସ୍ତଙ୍କର ଦିଦି
ଜବ୍ କରିଛନ୍ତି ଆଉ ତ ଗୋଟେ
ହଁ ହଁ ଗାଁ ରେ ଆମର ଦୁଇ ଜଣ ରହୁଛନ୍ତି ଯେମିତି ବଡ ଆଉ ସାନ ଆମେ ଦୁଇ ମଝିଆ ବାହାରେ।
ହଁ।
ଦୁଇ ମଝିଆ ବାହାରେ ରହୁଛୁ ଯେତେବେଳେ ଯାଉଛୁ ପୁରା ସମସ୍ତଙ୍କର ଦି ଦି ଜଣ ଛୁ ଛୁଆ ବାପା ମା ଆଉ ଆମେ ଚାରିଜଣ। ହଁ ଚାରି ପୁଅ ଚାରି ବୋହୂ ଏମିତି ପୁରା ଗୋଠେ ହେଲା ବେଳକୁୁ ହଁ ଛୁଆ ସମସ୍ତଙ୍କର ଦି ଦିଟା।
ମଜା ଲାଗୁଥିବ ଆଉ?
ମଜା ଲାଗୁଛି ପୁଣି ସେଇ ଚାରି ଆଠ ଦିନ ପରେ ପୁଣି ଅଲଗା ହେଇଯାଉଚୁ।
ଆଉ କଣ କରେ ଏଇଟା ତ ଆଉ ଆଉ ଜବ ଯେତେବେଳେ କରୁଛନ୍ତି?
ହଁ। ଏଇ ଗୋଟେ ଏମତି ଦଶହରା ଛୁଟି ଆସେ ନା
ହଁ ହଁ ପିଲାମାନଙ୍କର ଛୁଟି ଟିକେ ଗାଁକୁ ଯିବା କଥା ଆଉ।
ଗାଁଠୁକୁ ଟିକେ ଯାଇକି ଟିକେ ବୁଲିକି ଆସିଲେ ମାଇଣ୍ଡ ଫ୍ରେଶ ହବ, ଆଉ ସେଥିପାଇଁ ଗାଁ ଗୋ ଟିକେ ଯାଇକି ଚାରି ଆଠ ଦିନ ରହିକି ଆସୁ ଆଉ ଆଉ ତାରି ପାଖାପାଖି ଖଏ ମୋର ପାଖାପାଖି ବୋଲି ଷାଠିଏ ସତୁରି କିଲୋମିଟର। ଗାଁ ଆଡେ ଟିକେ ପଳଉ ବୁଲିକି ଆସିବା ପାଇଁ ଆଉ।
ବାପ ଘରକୁ ଆଉ ଆଉ ଯାଇଛନ୍ତି ଯେତେବେଳେ, ହଁ।
ଏବେ ଆଉ ଗାଈ ହେଲାନି ବା ଏବେ ମାନେ ଇଏ ହଁ ନାଇଁ ଖରା ଚୁଟିରେ କଣ ବାପା ଅଛନ୍ତି ତାପରେ ଏପଟେ ବି ଛୁଆଙ୍କର ଟିଉସନ ଛୁଟି ହେଲଣିି ନା।
ଓହୋ ସେଇ ତ ଟ୍ୟଉସନ ଛୁଟି ନହେଲେ ବି ବାପା ମା ତାଙ୍କ ସକାଶେ ବନ୍ଧା।
ହଁ ଇଆଡେଊ ତ ସ୍କୁଲ ରେ ବି ମାନେ ପ୍ରାଇଭେଟ ରେ ପଢ଼ା ହଉଛି ନା ବାହାରେ ସବୁ। ଆଉ ସିଆଡ଼େ ଦବ ପଇସା ଇଆଡ଼େ ପଇସା ଦବ ତାକୁ ଛୁଟି କରିକି ଗଲେ କେତେ ବି ବାଧ
ବାଧିବ ନା ହଁ ପାଠ ବି କେତେ ହେଲାଣି ତାକୁ ମାନେ ଯଦି ଆମେ ଆଜିଠୁ ଏତେ ଦିନ ବନ୍ଦ କଲା ସେ ପାଠ ପିଲା ପଢ଼ିଯିବେ ମାନେ ବୁଝିବା ପାଇଁ ବି ଡେରି ହବ।
ହଁ। ସେଥିପାଇଁ କି ଟିକେ ଯାଇ ହେଲାନି ଆଉ ସମସ୍ତିଙ୍କର ଯେ ଯେତେବେଳେ ଛୁଟି ଥିବ ଯେମତି ଏ ନୂଆ ବର୍ଷ ଗୋଟେ ହଁ ନୂଆ ବର୍ଷ ଗୋଟେ ଛୁଟି ଥାଏ ଆଉ ଇଏ ଛୁଟି ଗୋଟେ ଥାଏ। ଦଶହରା ଛୁଟି ହଁ ସେଇ ଭିତରେ ଯଦି ଟାଇମ ବାହାର କରିକି ଯିବୁ ଆଉ।
ଆଉ ଭଲ ଲାଗିବ ଆଉ।
ଆଉ କଣ କହୁଛନ୍ତି କୁହନ୍ତୁ ଏବେ ଖାଇବା ପିଇବା ଆରମ୍ଭ ହେଇନି?
ଆରମ୍ଭ ହେଇ ରୋଷେଇ ସରିଯାଇଛି ବାପା ଖାଇବେ ଆଜି ନଅଟାରେ ଖାଆନ୍ତି କିନ୍ତୁ ବାପା ଗୋଟେ ବାହାଘର ଥିଲା ଭୋଜି ଖାଇ ଦେଇକି ଆସିଛନ୍ତି ମନା କଲେ ମୁଁ ଆଜି ଖାଇବିନି ଆଉ ଓ ବୋଉ ଅଛନ୍ତି ସିଏ ଆମ ଘରଠୁ ଟିକେ ଡିଷ୍ଟାନ୍ସ ରେ ଆଉ ଗୋଟେ ଘର ହେଇଯାଇଛି ନୂଆ ଘର ବାପା ବୋଉ ସିଆଡ଼େ ରହୁଛନ୍ତି ବୋଉ ସେ ଘର ଆଡ଼େ ରହିଛନ୍ତି ସେଠି ବହୁତ ଫ୍ୟାମିଲି ତାଙ୍କ ଦେହପାଆଟା ଭଲ ନାହଁ ନା ଛୁଆ କାଉ କାଉ ହେଲେ ଭଲ ଲାଗୁନି ସିଏ ସିଆଡ଼େ ଟିକେ ରହିଛନ୍ତି ବର୍ଷା ବି ହଉଛି ଆସୁନାହାନ୍ତି ତାଙ୍କୁ ନେଇକି ନା ମତେ ଡାକୁଥିଲେ ହଁ ନେଇକି ରୁଟି ରୁଟି ତରକାରୀ ଯା ମାନେ ନେଇକି ଦେଲେ ମୁଁ ତମେ ଦି ଜଣ ଯା ମୁଁ ଅଛି ସେ ଦି ଜଣ ଗଲେ
ହଁ ସେମାନେ ଦେଇକି ଆସିଲେ ତାପରେ
ହଁ ଏବେ ସବୁ ନାଇଁ ସବୁ ଡ୍ୟୁଟି ଯାଇଛନ୍ତି ସବୁ ଦଶଟା ସାଢ଼େ ଦଶଟାରେ ଆସିବେ ସାଢ଼େ ଦଶ ରେ ସବୁ ଡ୍ୟୁଟିୁ ରୁ ଆସିବେ ପୁଅ ମାନେ ଆଜ୍ଞା। ଆଜ୍ଞା ଆଜ୍ଞା ଥ୍ୟାଙ୍କ ୟୁ।